ହ୍ୟାଲୋ କଣ କରୁଛୁ କଣ କରୁଛୁ ମୁଁ ଏଇଠି ରୋଷେଇ କରୁଛି। ମୁଁ ଏଇଠିକି ରୋଷେଇ କରୁଥିଲି। ଟଉସନ ସାରି ଲେଣି ମୁ ଆ ବାର ତେରରେ ରହିବିନି ତ ସେଥିାଇଁ ରବିବାର କରିଦଉଛି ଦେଓ ଦେଓଳା ହ୍ୟାଲୋ ସେଇ ସେ ଏଇି
ହଁ ମୋ ବାଇ
ନେକ୍ଟ ତାରଖ ନହିଁ ତର ନେକ୍ଟ ତାରିଖ ଉପବାସ
ହଜାର ହ
କଣ କରୁଛୁ।
ଏଇଠିକ ବସିଥିଲି ଆଉ ଏରେ ବା କେତେ ସମୟ ଟିଉସନ କରାଉଛୁ।
ହଁ ସେ ଦିଇ ଘଣ୍ଟା କରୁଛି ଆଉ ଯଦି ଏମିତି କେତେବେଳେ କଣ ମା ସା ଦେଇଥିବି ତାହେଲେ ଆଉ ଟିକେ ସେଇଠ ଅଛି ଆଉ
ହ ସାର୍ ସାର୍
ତୁ ଟଉସନ କିଛି ସମୟ କରୁଛୁ।
ମୁଁ ବି ସେଇ ଦି ଘଣ୍ଟା ତିନିଟାରୁ ପାଞ୍ଚଟା
ଏ ଗୋଟେ ଟାଇମ
ନାଇଁ ଦି ଟାଇମ୍
ଓହୋ ଏବେ କେତେ ଜଣ ଆସୁଛନ୍ତି।
ସାଙ୍କେ ନିିବ ଶୁଭି ରହଲୁ ଭଲ ବି
ସୁବିଧାବେ କଉ କ୍ଲାସ?
ତାର ହଉଛି ପ୍ରଥମ ହେଲା।
ପ୍ରଥମ ହେଲା। ଭଲ ଯେ ଅରବିନ୍ଦ୍ର ଟା ସବୁଠୁ ବଢିଆ ପାଠ ପଢିବା ଛୋଟ ପିଲା ଅଧିକ ରହୁଛି ଟିକେ ହାର୍ଡ ରହିଯାଉଛି। ଧରିିପରିଚିନା କି ନାଇଁ ସୁବି
ନା ମ ସେମିତି।
ଧରି ପାରୁନି
ନା।
ହବ ନା ନାଇଁ ପାଠ ଯଏ ତାର।
ହଁ ହବ ସେମିତି ଆଉ।
ହଁ ହଁ
ସେତେ ଭଲ ନାହିଁ ଆଉ।
ଆଉ କଣ ଖାଇଥିଲୁ।
ହଁ ଏଇଥର ତାହେଲେ ବଢିଆ ଖାଇବା ଖାଉଛି ତାହେଲେ। ପଣସ ମୁଢି ଟା ଭଲ ଲାଗେ ଯେ ସେଥିରେ ତୁ ତ କ୍ଷୀର ପକାଉନୁ ନହେଲେ କ୍ଷୀର ଟିକେ ପକେଇଲେ ବଢିଆ ଲାଗିବ। ଗରମ କ୍ଷୀର ପକେଇ ଦବୁ। ତତେ କ୍ଷୀର ତ ଆଲର୍ଜି ତାର।
ରୋଷେଇଠି ପଖାଳ କରିଦେଛି ଯୋଉ ପନସ ମଞ୍ଜି ପିଷ୍ଠ ଦେବି ଭାଜୁଛି।
ଆଚ୍ଛା
ପଖାଳ ଦେ ଖାଇବୁ ଚପ ଆଣିଛୁ ଚବବୁ ପଖାଳ ଖାଇବୁ। ଆ ତ ଲାଗିନାହାନ୍ତି କାମ ଲାଗିନି ଆଜି।
କାମ କେତେବେଳେ ଲାଗୁଛନ୍ତି?
ଆଜି ଆସିବେନି।
କମ୍ବେ।
ଆଜି ଯିବା ଆଉ ଗୋଟେ ଆଡେ।
ସରିଲାଣି କି
ନାଇଁ ସରିନି ଯେ ଆଉଟାଡିକ କଣ।
ହଁ ହ। ଅଧା କେମୀତି ଛାଡ଼ି ଦେଇକି ଯିବେ।
ଏଇଟା ସେମିତି ଅଳ୍ପ ଷୋହଳ ସତର ଫୁଟ ଖୋଳେଇଛନ୍ତି ତ ଅଧା
ହଁ ହୋ।
ଦୋଳି କେବେଠୁ ବାନ୍ଧୁଛ?
ଦୋଳି ରଜ ରଜ ଷ୍ଟାର୍ଟ ହେଲା ଦିନଠୁ ବାନ୍ଧିବା
ଆଉ ଭଲସେ ଟିକେ ସଜାନ୍ତ ଦେଇକି ଯଦି ଫୁଲ ଫୁଲ ବଢିଆ ଲାଗନ୍ତା ଖାଲି ଟାରେ। କରି ଦଉଛନ୍ତି ଏଵେ ପା ପାପାଲି ଘର ତ ଅଛି ତାଙ୍କ କାର୍ ଧରୀ ପଳେଇଆସି ଦେଇଦବା। ହେ ଟାଇମ୍ ଟେକିଂ ଟିକେ ଦରକାର ନହେଲେ କି କଣ କରିବ ଖାଲି ଦ। ଟା ବାନ୍ଧିଦବ ଜଲଦି ବାନ୍ଧ। ନା ପିଜି ରେଜଲ ଏକଜାମ ଦେଇନି ବାହାରିବ କୋଆଡେ।
ଗୋଟେରେ ଖାଲି ବାହାରିଛି ବୋଧେ।
ଫାଷ୍ଟ ସେମିଷ୍ଟର ଟା ବାହାରି ଯାଇଛି ଆଉ ଏଇଟା ରହିଛି ଏଇଟା ସେ ଏକଜାମ ସରିଲା ପରେ ବୋଧେ ବାହାରିବ ଆଉ।
ହଁ ହଁ କେତେ ର ଷ୍ଟାର୍ଟ ତେରରୁ? ତେରରୁ ଷ୍ଟାର୍ଟ
ହୁଁ ପାଞ୍ଚ ରୁ ଷ୍ଟାର୍ଟ ଅଧା ପିଲାଙ୍କର ହେଇଗଲାଣି ମୋର ହେଇ ଟପିକ ଟା ନଥିଲା ଆଉ।
ଓଁ ହୋ। ତୋର ତାହେଲେ ତେରରେ ଅଛି।
ମୋର ତେର ପନ୍ଦର।
ଦିଦିିନି।
ହୁଁ ଦି ଦନି ମୋର ତାପରେ ଯାଇ ତିରିଶ ରେ ଅ,
ହଁ।
ଅମର ସୋଲା ବା।
ହଁ ଆମର ସରିଲା।
ଭଲ ରେଜଲଟ ଆସିଛି ନା ଖାଲି କ୍ଲିୟର ବୋଲି ଲଖେଇଛି ମୁ।
ନାଇଁ ମାର୍କ ଆସିଛି ନା ଛଅଶରୁ ଅଛି ଚାରିଶହ ସତତିରିଶ।
ହଁ ଅଛି ତାହେଲେ।
ତମର ଛଅଶହ କି?
ହଁ ଲାଷ୍ଟ ସେମିଷ୍ଟାର ର ଛଅଶହ ଆଉ ଥଡ ସେମିଷ୍ଟାର ଟା ଟିକେ ଖରାପ ହେଇଛି ଆଉ ଚାରିଶହରୁ ଅଛି ଦୁଇଶହ ତେଇଶି ମୋର ଗଲ ନାହିଁ ଆମର ପ୍ରାୟ ପିଲାଙ୍କର।
ହୁଁ ସେତେବେଳେ କୋଉଟା ଭଲ ପଢାପଢିକୁୁ ଦେଖିକି।
ଦିଟାରେ ମୋର ରିସର୍ଚ୍ଚ ମେଥ ରିସର୍ଚ୍ଚ ମେଥଲୋଜି ର। ସେ ଅଶୀ ଆଉ। ଆଉ ଗୋଟାକରେ ଅଛି କୁନାଲ ସାରଙ୍କ ପେପର ଆଁ ଆକାଣଟିଙ୍ଗ ଅଛି ଚଉଷଠି। ଆଉ ବାକି ଦିଟା ଯୋଉ ଫାଇନାସିଆଲ ମାର୍କେଟିଂ ରେ ଅଛି ତେୟାଳିଶ ଇନକମ ଟକ୍ସ। ଚାଳିଶ ମୁଣ୍ଡା।
ହ ନହେଲେ ଫେଲ୍ ପିଜିରେ ତମ କେତେ ବଳିଡେସନ।
କଣ।
କଣ ପିଝି ହକାରେ କେତେ ହଁ ବା ଆମର ବି ସେମିତି ଚାଳିଶ ରଥିଲେ ପାସ୍। ଆମତ ଏଇଗନୋ ଭଲ ରେଜଲ୍ଟ ଭଲ ମାର୍କ ଦଉନାହାନ୍ତି।
ଆମର ତ ବିଠି ଦେଖୁନୁ କି ମାର୍କ ଦେଇଛନ୍ତିତି ତେୟାଳିଶି ଚାଳିଶ।
କୋଉଠି ବି ଦଉନାହାନ୍ତି ରେଗୁଲାର କି ଡିଷ୍ଟାନସ ରେ କୋଉଠି ବି ଦଉନାହାନ୍ତି ଭଲ ଭ। ଆଉ ଖୁଡି କଣ କରୁଛନ୍ତି।
ମାରୁ ସେଇ ।
କଣ ରଷେଇ କରଛନ୍ତି?
କଣ କରିବ କେଜାଣି ସେ।
ଆଉ ଏ
ସବୁ ମିଶାମିଶି କରିକି ପନିପରିବା ତରକାରୀ କରିବା ବୋଧେ ଆଉ ଘାଣ୍ଟା ଭଳିଆ ଆଉ। ଆଉ ତୁ କଣ
କଣ କହିଲୁ।
ଯାଜପୁର ରେ ବି କେଦାରନାଥ ଯାଜପୁର ଟାରେ ଯାଜପୁର ନା ବାଲେଶ୍ୱର। ରେ ଦ୍ୱିତୀୟ କେଦାନନାଥ ଦ୍ୱିତୀୟ କେଦାନଥ। ଓହୋ। ମୁଁ କାଲି ଗୋଟେ ଝିଅଟେ ସାଙ୍ଗରେ କଥା ହଉଥିଲି ଯେ ତାଙ୍କର ଯା ତାଙ୍କର ହଉଛି ଯାଜପୁର।
ଆଚ୍ଛା।
ସେ କହିଲ ଆମ ଡିଷ୍ଟ୍ରିକ୍ଟରେ ଦ୍ୱିତୀୟ କେଦାରନାଥ କେଦାରନାଥ ଭଳିଆ ହେଇଛି ଡିଟୋ।
ହଁ ଡିଟୋ ବି କେଦାରନାଥ ଭଳିଆ କରିଛନ୍ତି ଯାଜପୁର ରେ।
ଯାଜପୁରରେ ଏ ବି ଛତିଆ ବାଗ ନାଁ କି।
ହଁ। ଯାଜ
ଆମ ଡିଷ୍ଟ୍ରିକଟ ରେ ତ କଣ କି ଦିଟା ଫେମସ ହଉଛି ଏ ଦିଟା କଣ ଶରଣ କୂଳ ଆଉ ଗୋଟେ। ଏବେ କଣ ହେଇଛି କି ସେଟା ହଁ ରଘୁନାଥ ଟା ବି ଅଛି ଯେ
ହଁ।
ଲଙ୍କା ପୁଡି ଟା ବେଶୀ ଫେମସ ଆମର।
ହଁ ଦସ୍ତଲା ଲଙ୍କଉଡ଼ି ଭାରତ ପ୍ରସିଦ୍ଧ। ଦୁଇଶହ ବର୍ଷ ପୁରୁଣା ଲଙ୍କା ପୁଡି।
ଏମିତି ପର୍ବପର୍ବାଣି କଉଠି ନଥିବ।
ହଁ।
କଣ ସ ଏ ତମର ତମର ଛୁଆଟାକୁ ଆସୁଛି ନା ଆଉ କୋଉଟା?
କଣ ଆମ୍ବ?
ପଣସ।
ହଁ ନାଇଁ ଆମ ଗଛ।
ହଁ। ତମର କେତେ ଆଧିକ ଏଇଟା।
କଣ ହଁ ଆସିଥିଲା।
କଣ୍ଟ୍ରାକ୍ଟ ଆସିଲା ଯେ ଏଥର ଆସିନାହାନ୍ତି ଆଉ। ହ୍ୟାଲୋ।
ହଁ ନାଇଁ ଆମର ବି ବଡ ବଡ ପଣସ ଆସି ଯେ
ଆମର ବି ବଡ ବଡ ଆସିଲି କି ଯୋଉ ଏଟା ଏଥର କେୟାଣି ଆସିଛି କି ନାଇଁ? ବର୍ଷ କୁ ବି ଆସିଥିଲା ନାମେ ବହୁତ ବଡ ବଡ ହଉଥିଲା ଆର ବର୍ଷ କେତେ ଆସିଥିଲ।
ହଁ।
ଗାଧଉଚ ପୋଖରୀ ନା ବାରିପଡେ?
ହଁ ଆମ ଏପଟେ କୁଅରେ।
ଆଉ ଗାଁ ଆଡେ ଯାଇନ?
ଆଗରୁ ଭଲ ଖରାଦିନ ପୁର ପୋଖରୀ ରେ ସବୁିପିଲା ଗାଁ ର ସବୁ ଟିକ ପିଲା ଯାଇକ ଗାଧୋଇବେ କେତେ
ବଢିଆ ଲାଗେ ଆମେ ତ ସବୁ ସ୍କୁଲୁ ଆସିଲେ ପଳେଇବାକୁ ପୋଖରୀକୁ କାମ ପହଁରା ଶିଖିନି। ଆଣ୍ଠୁଏ ପାଣିରେ ଅଣ୍ଟେ ପାଣିରେ ପହଁରୁୁଥିବୁ। ମୁଁ ତ ଏଇ ଯୋଉ ବୋଉ ସାଙ୍ଗରେ ଯାଏ। ଖାଲି ଗାଧୋଇକି ଆସିବି ପୁଣି ଆଉଥରେ ବା ଯାଉଛି ରାହୁଲ।
ରେ ରାହୁ ରାହୁଲୁ ଯାଉଛି ମାତୁଛି ମାତୁଛି ପ୍ରାୟ ଆସୁଛି ପ୍ରାୟ ଘଣ୍ଟେ ଦି ଘଣ୍ଟା ରହିକି।
କିଛି କହୁନି ତା ଜେଜେମା?
ନା।
ହୁଁ
ତା ଜେଜେମା କହୁଛି ହଉ ଯା ଆଉ ବଡ ପିଲା ହେଲୁଣି ଗାଧା ଗାଧି କରେ।
ତ ସ୍ୱାଧୀନ ଆଉ
ହ
ନାଇଁ ମାତିିବ ଏଗୁଡ଼ାକ କଣ କି ଥଣ୍ଡା ହେଇଯାଉଛି ନା
ହୁଁ।
ତୁ କାର ତ ହେଇଟା ତ ରୋଗୀନା ଗୁଡା ଦେଖା ଯାଉଛି ଗୋଟେ ଧ ହୁଁ ବାନ୍ତି ହେଇକି ବଧିକ ଖାଇଦେଲେ। ହୁଁ। ନ ଖାଇଲେ ପେଟ ଦରଜ ହେଇଯାଉଛି ରା ହ
ହଁ ବା
ହୁଁ ଆଉ ଦିହିପରେ କଣ ରୋଷେଇ?
ଦିହିପହରେ ସବୁ ଏଇ ସବୁ ପନିପରିବା ପକେଇକି ରୋଶେଇ କରିବ ବୋଧେ ଫୁଲକୋବି ହକା ଆଉ ଘାଣ୍ଟ ହବ ବୋଧେ?
ଆରେ ତ ଯୁ ସଙ୍ଗାତ ମା ଯୋଉ ଗୋପୀ ହେକା ତାଙ୍କେ କେତେ ଭାଇ?
ତଙ୍କେ ଦି ଭାଇ ସେ ବାହା ହେଇଗଲେଣି।
ହଁ ସାନ ଟା?
ସାନ ଟା ସେ କାମ କରୁଛି। କାମ ଫାମ ଗୋଟେ କରୁଛି ଆଉ।
ଇଏ ଖାଲି ନାଚ କଲ୍।
ହୁଁ।
ଆଉ କିଛି କରୁନି?
ନା।
ହଁ ଏଥିରୁ ପଇସା ଆସୁଥିବ କଣ ତାର ଆଉ।
ହଁ।
ହଉ ରଖୁଛି।
ହଁ ହଉ ରଖେ।